ହ୍ୟାଲୋ ହଁ ମ ନମସ୍କାର।
ନମସ୍କାର ମ୍ୟାମ୍ ଭଲ
ଶଇଥିଲେ କି?
ହଁ
ତ ଭନ୍ତା କେ ସେ ମୁଁ ଭାବିଲି କି କଲ ନଁ କ ମେସେଜ କରସି ଦେଖସି ମୁଁ ଦୁଇ ତିନି ଜଣଙ୍କୁ କଲ କଲି ମେସେଜ କଲି ବୋଲି କିଏ ନାଇଥାଏ ବଲେ ଆପଣଙ୍କ କରିଦେ ସେ ଆଉ ସେ ଖାଇଲେ?
ହଁ ହଁ ଭଲ ଲାଗୁ
ସେଇଟା ଟିକେ ଆଉ ଟିକେ ପାଟିଲେ ବି ଭଲ ଲାଗ ବା ହ ଏବେ ବି ଭଲ ଲାଗୁଛି
ମୋର ଶାଶ ଶାଶୁ ତ ପୁରା ଖୁସି ହେଇଗଲେ ପୁରା ନିଲ ମା ଆବେେଲେ
ହଁ ହଁ ଏଇଟା ସେ ଆମର ଗଛ ଟା ବହୁତ ବଢିଆ ବହୁତ ପଥାା ହେନ୍ତା ସେ ଆଗରୁ ଆମେ ସବୁ ଅ ଯଟା ସବୁ ସେମାନେ ଯେ ଆଉ ଯେନ୍ କାମ ଯେନ୍ କରସନ୍ ଦେଖା ଦେଇି କରସନ୍ ଘର ସେ ସବୁ ବିକି ବିକ ଦସନ ଆମେ କେମ ନ ଆ ସେ ବଡ ବାପା ନେସନ ଇଥର ବାପା ସେଟା ଖରାରେ ଗଲେ ଝାଉ ମାର ସେ ସେଟା ଖରାରେ ସେଠି ଆମ୍ମ ଆଣିକା ଯାଇଥିଲେ ବସ୍ତାରେ ବରା ଦପରାଟା ଆେ ଆଉ କେତେଟା ସମାନ ବି ଆଣିବାର ଥିଲା ବୋଲିଲେ ଏକା ସାଙ୍ଗେ ଆଣିଲି ଧହେଲେ ଅଲଗା ଅଲଗାଥର ବାକି ମାନେ ଖାଇଦସନ୍ ବୁଝିଲି ବହୁତ ଟେ ଶ କା ଗାଁ ଗାଁ ର ଲୋକ ସମସ୍ତେ ଖାଇଏସନ ଛ
ଦେଖନ୍ତ ତତିଟ ବଡ ବଡ ଆମ ପୁରା ହେଇଛି ଯେ
ହଁ ଆଉ ଏଇ ଯୋଦ ଆମର ଯେ ଜକ୍ସନ ଯେନ୍ ସେ ସବୁ ବିକସନ ସବୁ ଏକଲାସ ଅଛି ହାର୍ ଯୁ ଘର ଯୁ ଜ ଯୁଗ କରି ଲେ ସେ ସବୁ ବିକସନ୍ ଆ ବାକି ହଁ ଆଅର୍ ଗାଁ ଗାଁ ଲୋକ ମାନେଛ ଓ ଚୁରେଇ ବେନେଶନ ଆରଧା ହୁଁ ହୁଁ ସେଟା ଭଲସ ଦେଖିଦେଲେ ସବୁ ଓହୋ ସମସ୍ତେ ଶୋଇଛଛନ୍ତି କେ
ଆ ମୁଁ ଜଷ୍ଟ ଉଠିଲି ଆ
ହୁଁ ହୁଁ ସମସ୍ତେ
ହଁ।
ହଁଥିରୁ ସେଥିରୁ ସବୁ ଦଉଚି ମାମ, ଆପଣ ଯେନ୍ତା କରିପାରିବେ ତାପରେ ଟାଇପିଙ୍ଗନ୍ତା କରି ଗୋଟେ ଅଛି ସିନ। ଏ ଡି ସେଟା ମାନ ଖସି ସେଟା ମାନ କେ କର୍ବେ ଯେ। ଟା ଆପଣ କରି କରିକିନି ଆପଣଙ୍କର ଅଭ୍ୟାସ ହେଇଯିବା। ଏବେ ସିନା ହେନ୍ତା ହଉଛନ୍ ତାପରେ ହଁ ଯେନ୍ ମାନେ ବି ଏ ଶିଖ ଶୁନ ବି। ଯେନ୍ ମାନେ କରସନ୍, ଟାଇପିଙ୍ଗ ହେନ୍ତା କରି କରି କରି ସେମାନଙ୍କର ସ୍ପିଡ ବି ବଢ଼ି ଯାଇସି।
ହଁ ମ୍ୟାମ୍ ଆଉ ମତେନିକି ମେମ ଚୋର୍ ନୁହେ କାରଁନ ମତେ କମ୍ପ୍ୟୁଟର ଶିଖବାର ବହୁତ ଇଛ୍ଚା ମାମ୍।
ହୁଁ ହୁଁ।
କିନ୍ତୁ ପ୍ଲସ ଟୁ କଲା ବେଳେ କରୁଥିଲି, ତାପରେ ଘରେ ତାପରେ ସେଟା ତ ଘରେ ତ କମ୍ପ୍ୟୁଟର ନାଇଁ ଥାଇ ମେମ ସତ କଥା କହିସି। ତ ଅ ଘରକେ ଆସ ଲା ପରେ ପ୍ରାକ୍ଟିକଲ କଲେ କାଇନ? କିଛି କରୁନଥାଏ। ତ ପାସିରି ଗଲା, ତାପରେ ପଢାପଢି ରେ ଏଙ୍ଗେଜ୍ ହେଇଗଲି କିଛି ନାଇଁ। ବଲେ କମ୍ପ୍ୟୁଟର ତାପରେ ଜବ୍ କଲା ପରେ ଯେନ୍ କହଲି ଟିକେ ଟିକେ ବୋଲେ ଭଲ ହେଲା ମୋତେ ଆହୁରି ବି ବହୁତ ଜିନିଷ ଶିଖବାର ଥିଲା ଦେଲି ରେ ସରିଗଲା। କଣ କରୁଚେ।
ହୁଁ ହଁ।
ଆଉ ଆଜି କାଣା ଲଞ୍ଚ ହେଇ ଥିଲା ମ୍ୟାମ୍?
ଆଜି ଆମେ ସେଇ ଆପଣଙ୍କୁ ଯେନ୍ କହୁଥିଲି କି ନାଇ ସେ ଯେ ମାଉସୀ ଯେନ୍ ଆନ ଦେଇଥିଲେ ସେ କଟା ଶାଗ କହିଥିଲି ବୋଧେ ଆପଣଙ୍କୁ? କଟା ଶାଗ ହଁ ବୋଇଲେ ହେ ଟା ଆଜି ହେ ଟା ଥିଲା। ବୋଇଲେ ଏଟା କି ହଁ ହେ ଟା କି ମୁଁ ହେ ଟା। ଏଟା ଗୋଟେ ଭିଡିଓ ବି ବନେଇଛେ। ହଁ ନାଇଁ ନାଇଁ ଭଜା ନାଇ ରନ୍ଧା ହେଇଥିଲା ବଲେ ଭିଡିଓ ବି ଗୋଟେ ବନେଇଛେ, ବାକି ହେ ଟା ଦେମି ଅପଲୋଡ କରିମି। କାଲି ଯଦି ଆଜି ଏଡିଟିଂ ହେବା ବୋଲେ ତ କରିମୀ, ନହେଲେ କାଲି କରିମୀ। ତାର ପ୍ରୋସେସ ମାନେ ସବୁ ବାକି ବହୁତ ବଢିଆ ଲାଗୁଥିଲା। ଟିକେ ପିଆଜ ଆଉ ବଡି ଦେଇକରି। ପିଆଜ ଟିକେ ବେଶୀ କଟା ହେଇଥିଲା। ତାପରେ ହେଲା ପରେ ଶାଗ ଉପରେ ଗରମ ଗରମ ଥିଲା କି ମ୍ୟାଡମ୍। ବଲେ ବହୁତ ବଢିଆ ଲା ଗୁ ଥିଲା। ଆଉ ତାର ସାଙ୍ଗେ ତାର ସାଙ୍ଗେ ଯେ ଭାତ, ଡାଲି, ଦହି, ଆମ୍ବ ଶାଗ ଆଉ ସେ ଚନା ଆଳୁ ତରକାରୀ। ନଲି। ହୁଁ। ହାଲୋ ହାଲୋ ସୁଭିଲା? ଆକାଶ ହେଲେ ତୁ ବରସା, ଯେତେ ଇଚ୍ଛା ସେ ଯେ ତୁ ବରସି ଯା। ହାଲୋ। ଆପଣ କାଣା କାଣା ଖାଇଲେ ଯେ ଆଜି? ବରସା ଛର ମନେ ବ ଦେଖ ପୁଣି ତୁମେ ଘ ରାଯା। ହାଲୋ। ତ ହଉନି ଆଉ। ତୁ ମେ ମେଘ ରଜା ତୁ ହ୍ୟାଲୋ। ନାଇଁ ଶୁମଲାଜ ଅଥରେ ଖଲେ ପ ି ମ ସେ କିଛି ନହି ମତ ମାନ ତମେ ବ କି ଯ ଲାଗିଲ